ହାଲୋ
ହ୍ୟାଲୋ।
ହ୍ୟାଲୋ ହଁ ଏ ଏ ଆ-ଆପଣ ଏବେ କଣ କରୁଛନ୍ତି। ଆପଣଙ୍କ ସାଙ୍ଗରେ ମୁଁ ଦିନରେ ବହୁତ ସମୟ ନ୍ତା କଲେ କିନ୍ତୁ ହେଇପାରିଲାନି, ଏବେ ଆପଣ କଣ କରୁଛନ୍ତି ଟିକେ କହିବେ।
ମୁଁ ଏବେ ରୋଷେଇ କରିବାକୁ ଯାଉଥିଲି ରୋଷେଇ ଘରକୁ।
ହଁ।
ଆଜି ରୋଷେଇରେ କରିବି ଆଉ ଚକୁଳି ପିଠା କରିବି। ଆଉ ମଟନ ତରକାରୀ ଅଛି। ତାକୁ ଲଗେଇକି ଖାଇବୁ ଆଉ।
ଆଜି ଦିନ ସାରା ଆପଣ କୁଆଡେ ଯାଇଥିଲେ। ଏ
ତମର ରୋଶ୍
ଆ ଯାଇ ନାଇଁ ଆମେ ମୁଁ କିଛି ରୋଷେଇ କରିନି ଆରମ୍ଭ କରିବି। ଏବେ ଚା ହ ବିସ୍କୁଟ ଏମିତି ସମସ୍ତେ ଖାଇଛନ୍ତି ଟିକେ ଟିକେ। ଡେରିଲେ ଶା ଆଠଟା ବେଳକୁ ରୁଟି ଚକଡିବି।
ହୁଁ।
ଆଉ ସବୁ ସ ଡାଲମା ଅଛି ନହେଲେ ଭଜା ଟିକେ କରିବି ଆଳୁ ଭେଣ୍ଡି। ପୋଟଳ ପୋଟଳ ନହେଲେ, ଆଳୁ ପୋଟଳ ନହେଲେ ଆଳୁ ଭେଣ୍ଡି ଭଜା ଟିକେ କରିବି। ଆଉ ଏମିତି କରି ଖାଇ ଆଜି ଦିନରେ ଆପଣ କୁଆଡେ ଯାଇଥିଲେ ବୁଲି। ନା। ଘର ବାରିରେ କଣ କାମ କରୁଥିଲେ, ନା ଘରେ କଣ କାମ କରିଥିଲେ।
ଆଜି କାଲି ଗୁରୁବାର ଅଛି ତ ଆଜି ଘରେ ବହୁତ କାମ। ମ ଘର ଦ୍ୱାର ଧୁଆ ପୋଛା ହେଲା। ଆଉ ଯୋଉ ଲୁଗାପଟା ଥିଲା ସଫା ହେଇନଥିଲା ମୁଁ ଗାଁକୁ ଯାଇ ଥିଲି ଦେ ଆଣିକି ରଖିଥିଲି, ମତେ ଟିକେ ଦେହ ଭଲ ଲାଗୁନ ଥିଲା, ଜର ହଉଥିଲା ଯଉ ସଫା କରିନଥିଲି। ଉଁ ତାକୁ ଆଜି ସଫା କଲି ସବୁ ହାତରେ କାଚିଲି। ଆଉ ଶୁଖାସୁଖି କରିକି ଆଜି ବି ବହୁ ଖରା ହେଇଥିଲା। ତାକୁ ସେଥିପାଇଁ ସଫାସୁଫି କରିକି ଶୁଖେଇଲି ଘରେ ର ସବୁ ଘର ସର୍ଫ ପକେଇକି ଧୋଇଲି ଯି ଆଠ ଦିନି ହେଲା ଧୁଆ ହେଇନଥିଲା ଘର ଯେ ତାକୁ ଧୋଇଲି। ଆଉ ବାସନ ଫାସନ ଗୁରା ମୁଁ ନଥିଲି ଘରେ ତ ତେଣୁ ବାସନ ଫାସନ ବାସନ ଗୁରା ହଁ ଯେନ୍ତି ବି ସେନ୍ତି ଇଆଡେ ସିଆଡେ ପଡିଥିଲା ତାକୁ ସବୁ ଆଣିକି ମଜା ମଜି କଲି।
ମଜାମଜି କରିକି ରଖିଲା ବେଳକୁ ମତେ ଦିନ ଦିଟା ବେଳ ହେଇଗଲା। ଦି ଟା ବେଳ ହେଲା ତାପରେ ଉଁ- ଉଁ -ଭାତ ଖାଇଲି ଆଉ ଭାତ ଖାଇକି ଟିକେ ଗଡ଼ପଡ ହେଇଚି ଆଉ।
କାଲି ଗୁରୁବାର ଅଛି। ଆପଣ କାଲି ଗୋଟେ ବ୍ରତ ପଡୁଚି ଆପଣ କରୁଚନ୍ତି କି ନାଇଁ କାଲି ଗୁରୁବାର ଆ କଣ କଣ ହଉ ଅରୁଆ ଖାଇବେ ସେ ଅରୁଆରେ ଆପଣ କଣ କରିବେ ଏ ସବୁ
ନାଇଁ ଆମେ ଆମର ଏଇପଟରେ ସେଇ ବ୍ରତ ଟା ଆଁ -କେହି କରୁନାହାନ୍ତି। ତେଣୁ ଆମେ କୁ କାଲି ସିଏ ଏମିତି ସବୁ ବୁ ଗୁରୁବାରେ ଉଷୁନା ଖାଉ ଆମେ ସେମିତି ଉଷୁନା ଭାତ୍ ତ ଖାଇବୁ
ହଁ ଆମର ଏଇପଟରେ କିନ୍ତୁ ସେ ବ୍ରତ ଟା ଆମେ କରୁଚୁ ଆମେ କଲେ ପୁରୀ, ସିମେଇ ଖିରୀ ଆଉ ଯଉ ଏବେ ଡାଲି, ତରକାରୀ କରିପାରୁ ଆଉ କଣ ହ ପୁରି, ସିମେଇ କରି ଛେନା, ଗୁଡ, କଦଳୀ ଏମିତି ସବୁ କରିଚି। ବ୍ରାହ୍ମଣ ମାନଙ୍କୁ ଡାକିକି ପୂଜା କରିକି ତାଙ୍କୁ ଖାଇବାକୁ ଦେଇକି ପିଲାମାନଙ୍କୁ ବଡ ଲୋକମାନଙ୍କୁ ପ୍ରସାଦ ଦେଇକି ଆମେ ଖାଇବୁ। ଆଉ ଏଇ ବ୍ରତଟି ବି ଭଲ ବ୍ରତ। ଆପଣ ଚାହିଁଲେ ବି କରିପାରିବେ ଏକାଦଶୀ ବି ପଡୁଚି କାଲି।
ସେଇ ବ୍ରତ ବି କଉ ମନ୍ଦିରରେ କର?
ସେ ଜଗନ୍ନାଥଙ୍କ ମନ୍ଦିରରେ ଅର୍ପଣ କରିପାରିବେ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ। ଲକ୍ଷ୍ମୀ ନାରାୟଣ ବ୍ରତକୁ ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ କରିଦେବେ। ନହେଲେ ନିଜେ ଆପଣଙ୍କର ଯଦି ସୁବିଧା ଥିବ କଣ ବ୍ରାହ୍ମଣ ଭାଇନାଙ୍କୁ ଡାକିକି ଘରେ ଲକ୍ଷ୍ମୀ ଅଛନ୍ତି ତାଙ୍କୁ କେବଳ ବ୍ରତ କରିପାରିବେ ସେଇ ବ୍ରତ ରେ କିଛି ଉପାସ ନାହିଁ। ଆପଣ ବି ଖେଚେଡି କରିକି ଖାଇପାରିବେ। କରିକି ମତ ଖାଇପାରିବେ। ଆଉ ଆମେ ଆଜି ସବୁ ଭୁ- ଭ- ବ୍ରତ ପାଇଁ କଦଳୀ, ନଡିଆ ଆଉ ସେଉ, କମଳା ଏମତି କିଣିକି ଆଣି- ଆଣିଚୁ ଆଉ ରାତିରେ କ୍ଷୀର ଟିକେ ବସେଇକି ଛେନା କରିକି ରଖିବ କରିକି ତାହେଲେ ଆମେ ପୂଜା କରିବୁ ଆପଣ ବି ଚାହିଁଲେ କରିପାରିବେ ବ୍ରତ। ଭଲ ବ୍ରତ।
ଏଇ ବ୍ରତରେ ବ୍ରତ ପୂଜା ହୁଏ?
ଏଇ ବ୍ରତରେ ସୁଦଶା ବ୍ରତ ଭଳି। ଧଳା ବ ହଳଦୀ ବ୍ରତ ପୂଜା କରାଯାଏ, ଯଦି ଆପଣଙ୍କ ପାଖରେ ଥିବ ତ ଧଳା ବ୍ରତ ତାକୁ ହଳଦୀରେ ବୁଡେଇଦବେ ଦଶଟା ଗଣ୍ଠି ପଡିବ, ଭାଇନା ଗୋଟେ ପକେଇଦେବେ ଆପଣ ନାରାୟଣଙ୍କ ନାଁରେ ଦଶଗଣ୍ଠି ପକେଇକି ବ୍ରତ କରିବେ ଆଉ।
ଆଉ ହୋମ ଫୋମ କିଛି ହୁଏ କି?
ନାଇ ନାଇଁ କିଛି ହୁଏନି ହୋମ ଫୋମ କିଛି ହୁଏନି। ଏମିତି କରାଯାଏ ଚା ଏଇ ଆପଣ ଚାହିଁଲେ କରିପାରିବେ ନ ଚାହିଁଲେ କରିପାରିବେନି, ଆଉ କଣ କହିବୁ?
ଏଇପଟରେ ଆମର ଏ ବ୍ରତ ଟା ତ କେହି କରୁନାହାନ୍ତି। ସେଥିପାଇଁ ଆମେ କରୁନୁ ଆଉ।
ହଁ। ଆଉ ଆଉ କଣ କୁହନ୍ତୁ ଆଉ ଗୋଟେ ଆରିସା ପିସା ଆରିସା ପିଠା ବିଷୟରେ ଟିକେ କହିଲେ ଭଲ ଆରିସା ପିଠା ରାଶିଫାସି ପକେଇକି କଣ ଆପଣ ଆରିଷା ପିଠା କେବେ କରନ୍ତି?
ହଁ ଆରିସା ପିଠା ହୋଉଚି ତାର ପ୍ରଣାଳୀ। ଆଗ ଚାଉଳ ଦି ମାଣେ ତମ ତମ କରିବା ମୁତାବକ ମାଣେ। କି ଦିଇ ମାଣେ ଚାଉଳ ବତୁରେଇବ ତାକୁ ଗୋ ଗୋଟେ ଘଣ୍ଟା ଭଲକି ବତୁରେଇ ଦବ, ବତୁରେଇ ସାରିଲା ପରେ ଭଲକିରି ତାକୁ ଧୁଆ ଧୋଇ ଚାଉଳକୁ କରିଦବ। ପରିଷ୍କାର ଭାବରେ ଗଡ଼େଇ ଦେଇକି ତାକୁ ଗୋଡ଼ି ଥିଲେ ଗୋଡ଼ି ବାହାରିଯିବ। ବୁଡି ବାହାରିକି ତାକୁ ତାପରେ ଚାଉଳ ଟାକୁ ଗୋଟେ ଜାଲିରେ ଛାଣିଦବ। ଜାଲିରେ ଛାଣିଲା ପରେ ଏ ସିଏ ପାଣି ଟା ନିଗିଡି ଯିବ। ପାଣି ଟା ନିଗିଡି ଗଲା ପରେ ତାକୁ ଟିକେନାକୁ ଗୋଟେ ଜାଗାରେ ଖେଳେଇଦବେ, ଖେଳେଇ ଦେଲେ ତା ଦେହରେ ଯୋଉ ପାଣି ଟା ଥିବ ହଁ ତାକୁ ଚୁନା କରିବାକୁ କଷ୍ଟ ହବ। ତାପରେ ପାଣି ରହିଥିଲେ ଚୁନା କରିବାକୁ କଷ୍ଟ ହବ, ମେ ନାଁ ମେଣ୍ଡା ମେଣ୍ଡା ହବ। ଟିକେ ଶୁଖିଗଲେ ତାକୁ ଭଲ ଚୁନା ହବ, ଚୁନା କରିକି ତାକୁ ରଖିବେ ରଖି ସାରିଲା ପରେ ଗୁଡ ଗୋଟେ ବଡ ଜାଗା ଆଣିକି ତସଲା ଫସଲା ଆଣିକି ଗୁଡ଼ ଦେଇକି ତାକୁ ଜନ୍ତିବେ ଗୁଡ ଦେଇକି ତାକୁ ପାଗ କରିବେ। ପାଗ କଲା ଭିତରେ ଆପଣ ଚାହିଁଲେ ବି ସେଇ ପାଗ ଭିତ ଭିତରେ ନଡିଆ ଟିକ ଟିକ ଖଣ୍ଡ କରି ପକେଇ ପାରିବେ ଆଉ ଇଏ ପକେଇଦେବେ ରାଶି ଦିଇଟା ପକେଇଦେବେ। ପକେଇ ଦେଇକି ତାପରେ ଚୁନା କୁ ଧୀରେ ଧୀରେ ଚୁନା ଟାକୁ ପକେ ଦେଇକି ଗୋଳେଇବେ।
ଜନ୍ତୁଆଣି କରିବେ ସିଏ ଯେମତି ଟିକେ ନସ ନସିଆ ପରିକା ହବ ପୁରା ଟାଣ ହବନି। ପୁରା ଟାଣ ହେଲେ ପିଠାଟା ଭଲ ହବନି ଭଲ ଫୁଲିବନି। ନସ ନସିଆ ହେଲେ ତାକୁ ବାହାରେ ଗୋଟେ କଦଳୀ ପତ୍ର ଆଣିବେ ତେଲ ଟିକେ ଲଗେଇଦେବେ ତାକୁ ଅଧା ଢାଳି ଦେବେ। ଆଉ ଅଧା ସେଇ ତସଲାରେ ଥିବ କାରଣ ସବୁ ଢାଳି ଦେଲେ ସେରା ଶୁଖିଯିବ ସେଇ ଯୋଉ ଆଣଟା ଶୁଖିଯିବ। ତେଣୁ ତାକୁ ସେଇଠି ରଖିଥିବା। କରିକି ପିଠା ହେଠୁ ତେଲ ଟିକେ ଏପଟ ସେପଟ ମାରିକି ସେ ଯୋଉ କଦଳୀ ପତ୍ରରେ ତେଲ ମାରିଦେବେ। ଗୁଳା କରିକି ପିଠାଟାକୁ କରିବେ ତା ଉପରେ ଏ ପିଠା ଉପରେ ରାଶିଟା ରହିଲେ ପିଠା ଟା ବହୁତ ସୁନ୍ଦର ଦିଷେ ତେଣୁ ତାକୁ ପିଠାଟାକୁ ଏପଟ ସେପଟ କରିବେ। ଏପଟ ସେପଟ କଲେ ଏପଟେ ରାଶି ରହିବ ସେପଟେ ରାଶି ରହିବ। କରିକି ଛାଣିବି ଛାଣିଲା ପରେ। ଗୋଟେ ଜାଲିରେ ରଖିବେ ସେ ତେଲ ନିଗିଡିଯିବ ତେଲ ନିଗିଡି ଗଲା ପରେ ପିଠାଟା ଅନ୍ୟ ଜାଗାରେ ରଖିବେ ଆଉ।
ଆପଣଙ୍କ ପିଠା ଟା ବହୁତ ଭଲ ଭାବରେ ଆପଣ ପିଠାକୁୁ ଆଲୋଚନା କଲେ। ପିଠାଟା ସମୟ ମିଳିଲେ ଏଇ ପିଠାଟି ମୁଁ ତିଆରି କରିବି ଆଉ ଆମର ବି ଆମେ କାଲି ହଁ କୁହନ୍ତୁ?
ଆପଣ ଟିକେ କାକେରା ପିଠା ପ୍ରଣାଳୀଟା ମତେ କୁହନ୍ତୁ?
ଆ ସୁଜି କାକେରା ନା ମଇଦା କାକେରା ନା ଅଟା କାକେରା? କଣ କୋଉ ବିଷୟରେ ଜାଣିବାକୁ ଚାହୁଁଛନ୍ତି?
ଅଟା କାକେରା କୁହନ୍ତୁ?
ଅଟା ଅଟା ଗୁଡ ଦେଇକି ଆମେ ପୂଜା ପର୍ବରେ ଅଟାରେ ଗୁଡ ମିଶେଇକି କରୁ ପ୍ରଥମେ ଗୋଟେ ପରାତରେ ବସେଇ ଆଞ୍ଚରେ ଚୁଲି ଆଞ୍ଚରେ ବସେଇ ଦଉ। ଚୁଲି ଆଞ୍ଚରେ ବସେଇକି ଗୁଡ ଟିକେ ପାଣି ଦେଇଦଉ ତାପରେ ଗୁଡ ଟିକେ ଗୁଡ ପାଣି ଗୋଟେ ମାଣ ଗୁଡ ପଡିିଥିବବ। ଗୋଟେ ମାଣ ଗୋଟେ ଗୁଡ ପଡ଼ିଲେ ଆମେ ତାକୁ ଦୁଇ ଦି ମାଣ ଅଟା ପକାଉ ସେଥିରେ ସାମାନ୍ୟ କ୍ଷୀର ଟିକେ ପ ଏଇ ଯୋଉ ଗୁଡର ଯୋଉ ମଳି ଅଂଶଟା ସେ ଖଛେଣ ଆକାରରେ ବାହାରିଯିବ ତାକୁ ବାହାର କରିଦବ। ତାପରେ ଅଟାକୁ ଗୁଳା ଟିକେ ଆମେ ଓଷାରେ ଓଷା ମାନ ଯୋଉ ପର୍ବମାନଙ୍କରେ ଆମେ ପିଠାରେ ଲୁଣ ପକଉ। ତେଣୁକରି ଆଉ ଅଟାକୁ ଯନ୍ତି ଦେଇକି ସେଇ ଗୁଡ଼ରେ ରଖୁ। ନଡ଼ିଆ ପୂର କରିଥାଉ ନଡ଼ିଆ ଗୁଡ। ତାକୁ କର୍ପୁର ଆଉ ମୁଗ ଆଉ ଛେନା ଏମିତି ସବୁ ପକ୍ କର। ହଁ ଦ୍ରବ୍ୟ ମିଶେଇକି ଗୋଟେ ପୁର କରିଥାଉ ତା ତା ଟା ଜନ୍ତୁଆଣିଟାକୁ ଭଲ ଭାବରେ। ଚକଡ଼ି ଚକଡିକି ତାକୁ ଭଲ ଭାବରେ ପେଷ୍ଟ କରିକି। କାକେରାକୁ ଗୋଲ ଗୋଲ୍ କରିକି ପୁର ପକେଇକି କାକେରା ମଣ୍ଡା ଯାହା ଛାଣିବାର କଥା ଆମେ ଛାଣୁ ଆଉ। ସେମତି ଗୁଡ କାକେରା କରାଯାଏ। ଆପଣ ଆପଣଙ୍କ ସମୟ ଦେଇଥିବାରୁ ହ ଆ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି। ଆପଣ ଆଉ ଥରେ ଆମ ଏଇ ଇ କଥାବାର୍ତ୍ତା ଆମେ ଜାରି ରଖିବା। ରହିଲି।
ଆଜ୍ଞା।